କୁଆଡେ ଯାଉଛ କି?
ଏଇ ଏବେ ଆଜି ତ ଛୁଟି ଅଛି ସେଥିପାଇଁ ବିଲବାଡ଼ି ଆଡ଼େ ଟିକେ ବୁଲିବାକୁ ଆସିଛି।
ହୁଁ ହୁଁ।
ଆପଣ? ହାଲୋ।
ଆଜ୍ଞା ଆପଣ କୋଉଠି ଜବ୍ କରନ୍ତି?
ମୁଁ ଏବେ ଅଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ।
ଆଛା।
ସେଇଠି ଚାକିରି କରିଛି ଲ୍ୟାବ୍ ଆସିଟାଣ୍ଟର ଭାବରେ। ଆଉ କଣ ରଥଯାତ୍ରା କଣ କେମିତି ତମ ଗାଁ ରେ ହଉଛି?
ସାର୍ ମୁଁ ତ ଏଇଠି ଯୋଉ ଜଗନ୍ନାଥ ମନ୍ଦିର ପାଖରେ ବେଶୀ ନାହିଁ ଗୋଟିଏ ଅଛି ସେଠିକି ବୁଲିଯାଏ। ମୁଁ କେବେ ଯାଇନି ସେଠିକି।
ହୁଁ ହୁଁ।
ଏବେ ଥରେ ଯାଇଥିଲି ମୁଁ କେବେ ଯାଇନି।
ଓ ହୋ।
ଆଉ ଆପଣଙ୍କର ସେ ଆଡେ କେତେ ରଥ ହଉଛି?
ଆମର ଆମ ଗାଁ ରେ ତ ପ୍ରତିିବର୍ଷ ରଥଯାତ୍ରା ହଁ ହୁଏ। ଏ ବର୍ଷ ଆଉ ଟିକେ ଭଲରେ ହେବା ପାଇଁ ନୂଆ ରଥ ତିଆରି କରାଯାଇଛି। ଆଉ ଆମର ବଡଦାଣ୍ଡ ବି ଅଛି କିନ୍ତୁ ଓ ସେଠି ଗଢିବା ପାଇଁ ଟିକେ ବଡ ରଥ ହେଲେ ଲୋକଙ୍କୁ ଟିକେ ଶୋଭା ପାଇବ ସେ ଦାଣ୍ଡକୁ କି ରଥକୁ ଆଉ ତାପରେ ଆମ ନୂଆ ମନ୍ଦିର ଜଗନ୍ନାଥଙ୍କର ଏବେ ହଉଛି।
ହୁଁ ହୁଁ।
ମନ୍ଦିର ହଉଛି ସେ ମନ୍ଦିର କମ୍ପ୍ଲିଟ୍ ହେଇ ସାରିଲା ପରେ ଆମର ବାଗେଇକି ଆହୁରି ଭଲ ଭାବରେ କରାଯିବ ଆଉ। ଯେମିତି କିି ପୁରୀ ଭଳିଆ ତ ହେଇପାରିବନି ଉଁ କିନ୍ତୁ ତା ଭଳିଆ ମାନେ ଯେମିତି ଆମେ କରିଆକୁ ଚେଷ୍ଟା କରିବୁ ଆଉ। ଏ ବର୍ଷ ହଉଛି ସେମତି ହଉଛି ଏଁ ଏନ୍ତି ଆସିବ ଘୋଡାନାଚ ଆସିବେ ଏଁ ଉଁ ପାଲା ହବ। ଅଁ ଠାକୁରଙ୍କର ପହଣ୍ଡି ବିଜେ ହବ ଛେରା ପହଁରା ହବ ଉଁ ଏମତି ସବୁ କରିବେ ଆଉ।
ଘୋଡାନାଚ କେନ୍ତିଆ?
ଘୋଡ଼ା ନାଚ କେମିତିକା ଘୋଡା ନାଚ ଗୋଟେ ମାନେ ଏ ବେତ ବାଉଁଶରେ ତିଆରି କରିକି ଘୋଡ଼ା ଆକୃତିର କରିକି ତାକୁ ଲୋକମାନେ ତାଙ୍କ ବେକରେ ଗଳେଇ ଘୋଡା ଭଳିଆ ନାଚ କରିବେ ଆଉ।
ପୁରା ଘୋଡା ଆସିକି ନାଚନ୍ତି?
ହୁଁ।
ଆଉ ଆଜି କଣ ଖିଆପିଆ ହେଇଛି?
ହାଲୋ।
ଖାଇଛନ୍ତି କଣ?
ଆଜି ସକାଳେ ଖାଇଥିଲି ମୁଁ ମୁଆଁ ମୁଆଁକୁ ଗୁଗୁନି ତରକାରୀ। ଦୋକାନରେ ଯାଇକି ଖାଇଥିଲି ଏଇଠି ଆମର ଜଣେ ଭଲ ବନାନ୍ତି। ବିରି ଆଣ କରିକି ସେଥିରେ ପୁର ଦେଇକି ତାକୁ ଇଟଲି ଭଳିଆ ସିଜେଇକି କରନ୍ତି ଆଉ ଷ୍ଟିମ୍ ଦେଇକି।
ଆଉ ଦେହ ପାଅ ଭଲ ଅଛି ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ବାପା, ବୋଉ ବଉଣୀ ଭଣଜା ସମସ୍ତଙ୍କ ଦେହ ଭଲ ଅଛି। ସମସ୍ତେ ଏବେ ବୁଲିଆକୁ ବି ଆସିଛନ୍ତି ସମସ୍ତେ ଅଛନ୍ତି। ଉଁ ରଥଯାତ୍ରା ଦେଖିକି ସମସ୍ତେ ଯିବେ ଆଉ।
ହଁ ଆଉ ସମସ୍ତେ ଭଲ ଅଛନ୍ତି ସବୁ ଆଉ।
ହୁଁ ହୁଁ।
ଆଜ୍ଞା?
ଆଉ କଣ ଟିକେ କୁହନ୍ତୁ ଚାଷ ବିଷୟରେ ଟିକେ କୁହନ୍ତୁ।
ଚାଷ ଚାଷ ତ କହିବାକୁ ଗଲେ ଆମ ଓଡିଶାରେ ଧାନ ଚାଷ ଆଉ ଡାଲି ଜା ତ ଚାଷ ମୁଖ୍ୟତଃ।
ଉ ହୁ।
ଯୋଉ ହଉ କି ନୁ ଏଇ ଚାଷ ଆମର କରାଯାଏ। ଆଉ ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ଚାଷ ଟିକେ ଆଗୁଆ ହୁଏ। ତାଙ୍କର ଆଗୁଆ ଅମଳ ବି କରାଯାଏ। ଏ କିନ୍ତୁ ଏପଟ ସାଇଟରେ ଚାଷ ଏବେ ବର୍ତ୍ତମାନ ତଳି ଲୋକମାନେ ପକଉଚନ୍ତି। ଅଲରେଡ଼ି ପକେଇ ବିି ସାରିଲେଣି। ତଳେ ପକାଇ ସାରିଲେଣି ତାପରେ ମୌସୁମୀ ଆସିଲେ ଏ ଚାଷ କରିବେ ଆଉ ଚାଷ କରିକି ରୁଆ ରୋଇ କରିବେ। ଚାଷ ଉପରେ ତ ପ୍ରାୟତଃ ସେଭେଣ୍ଟି ପରସେଣ୍ଟ ଲୋକ ଆମ ଓଡ଼ିଶାରେ ନିର୍ଭରଶୀଳ।
ଆପଣ ଚାଷ ନିଜେ କରୁଚନ୍ତି ତ?
ହଁ ଆମେ ନିଜେ କରୁଚୁ। ଆମର ଯେହେତୁ ଅଳ୍ପ ବିଲ ଚାରି ଏକରର ବିଲ ହବ। ସେଥିପାଇଁ ଆମେ ନିଜେ ନିଜେ କରୁଚୁ ଆଉ। ତାପରେ କଲେ ବି ସେ
ଓ ହ।
ଆଜ୍ଞା ହୁଁ।
କଣ କଣ ସବୁ ଚାଷ କରନ୍ତି।
ଆମେ ଏଇ ସିଜନରେ କରୁ ଧାନ ଚାଷ ତାପରେ ଜଳ ଫସଲ କହିବାକୁ ଗଲେ ଏ ବିରି ମୁଗ କୋଳଥ। ଇଏ ବି ସବୁ କରାଯାଏ। ବିରି ତ ଆଜ୍ଞା।
ପନିପରିବା ସବୁ ଲଗେଇଚନ୍ତି?
ହଁ ପନିପରିବା ଲାଗିଚି ବାଇଗଣ ଭେଣ୍ଡି କଖାରୁ ବୋଇତାଳୁ। ଉଁ ଏମିତି ସବୁ ଲାଗିଚି ଆଉ।
ହ ଆପଣଙ୍କୁ କିଛି କିଣିବାକୁ ପଡୁନଥିବ ନା?
ଆଜ୍ଞା। ଆଉ ଆପଣଙ୍କର ସବୁ କଣ କଣ ଚାଷ ସେଠି ହୁଏ?
ଆମର ଘରେ ସେମିତି ବିଶେଷ କେହୀ ନାହାନ୍ତି କରିବା ପାଇଁ ସେଇ ମୋ ବୋଉ ଆଉ ମୋ ଜେଜେ ମା ଯାହା ତାଙ୍କର କେତେବେଳେ କାକୁଡି ଗଛ ଜହ୍ନି ଗଛ ଏମିତି ସବୁ ଲଗାନ୍ତି ଆଉ।
ହଉ କେହି କରନାନ୍ତି
ଉଁ ଆଜିକାଲି ଯୋଉ ରାସାୟନିକ ସାର ପଦ୍ଧତିରେ କରୁଛନ୍ତି ତା ଅପେକ୍ଷା ନିଜେ ଘରେ ଖତ ସାର ଲଗେଇକି ଗଣ୍ଡେ କଲେ ଖାଇଲେ ବି ଦେହ ସୁସ୍ଥ ରହିବ।
ଘରେ ରୁହନ୍ତି। ଓ ସେଇ କରିବି। ହୁଁ
ଆଜ୍ଞା
ଆନନ୍ଦ କରନ୍ତି ଆଉ।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ମୋ ଘରେ ମୋ ବୋଉ, ବାବା, ମୋ ଭଉଣୀ ଜେଜେମା
ଭଉଣୀ କଣ ଆପଣଙ୍କଠୁ ବଡ଼ ନା ସାନ।
ନାଇ ସେମିତି ଜଣେ
ଆଉ ତାଙ୍କ ବାହାଘର ଫାଘର ସରିଲାଣି। ନା ଅଛନ୍ତି କହୁଛ ତ
ଦଶରା ଗଲେ
ବସିକିଆ ଗଲେ ଜେଜେଙ୍କ ବସିକିଆ ଗଲେ ଆଉ।
ଓହୋ
ତମ ଘରେ କିଏ କିଏ ଅଛନ୍ତି।
ହଁ ମୋର ଜଣେ ମୋ ଉପରେ ଭଉଣୀ ତାଙ୍କ ମ୍ୟାରେଜ ସରିଲାଣି।
ହଁ ଆପଣଙ୍କର ବି କେଉଟ।
ମୋର ହେଇନି ହବ ଆଉ ସେମିତି କିଛି ତ ଠିକ ନାହିଁ। ଉଁ ଦେଖିବା କଣ ହଉଛି ଆଉ।
ଆରେଜ ମ୍ୟାରେଜ।
ଆଜ୍ଞା
ହଁ ଆଉ ଆମର ଏଠି କପିଳାସ ଅଛି ଆସୁନାହାନ୍ତି କେବେ ବୁଲିବା ପାଇଁ।
ଯିବା ଆଉ ଯିବା କେବେ କପିଲାସ ମୁଁ ଥରେ ଯାଇଥିଲି ଯେ କିନ୍ତୁ ଛୋଟ ବେଳେ ପୁରା ଛୋଟ ଟା ହେଇଥିଲି ଠାକୁର ଦର୍ଶନ ଭଲ ସେ କରିପାରୁନଥିଲି। ଫୁଣି ମନେ ବିି ନାହିଁ। ଯିବି କୋଉଦିନ ଗୋଟେ ଆଉ। ଗଲେ ଆପଣଙ୍କୁ ଜଣେଇବି।
ଯୋଉ ଝରଣା ଅଛି ପାଣି ଏବେ ବି ବାହାରୁ ସେଇ ଝରଣା ରୁ।
ହଁ ସେମିତି ଝରଣା ଏବେ ଅଛି ଝରଣା ରୁ ଝରୁଛି ଗୁପ୍ତ ଗଙ୍ଗା ଅଛି।
ଖରାଦିନେ ବନ୍ଦ ହେଇଯାଏନା କଣ ବା
ନାଇଁ ଏବେ ଆଉ କିନ୍ତୁ ବନ୍ଦ ହଉନି। ଏ ସବୁ ଇଏ ସିଷ୍ଟମ ବି ହେଇଯାଇଛି ସେ ପାଣି ଆ ଏ ପାଣି ଚାଲୁଛି ଆଉ। ଆପଣଙ୍କର ସେପଟେ କି ମନ୍ଦିର ଅଛି।
ଆମର ଏଇଠି ଶଳ ମନ୍ଦିର ଗୋରକ୍ଷ ନାଥ ଆଉ। ଜଗନ୍ନାଥ ମନ୍ଦିର ବି ହେଇଛି ଯୋଉ କହୁଥିଲି ସେ ଏବେ ଗୋଟେ ନୂଆଟେ ବି ହେଇ
ଥିଲେ ବୁଲି ଯାଇଥିଲେ କଣ କଣ ସବୁ ଦେଖିଲେ ସେଠି?
ଜଗନ୍ନାଥ ମନ୍ଦିର କହିଲି ଏଯୁ ଆମ ଘର ପାଖରେ ନା ପୁରୀ
ନା ଆପଣ ଯୋଉ ଏବେ ଯାଇଥିଲେ।
ହଁ ସେଠି ତୁ ଦେଖିବି କଣ ଜଗନ୍ନାଥଙ୍କୁ ମେନ୍ କଥା ତ ଜଗନ୍ନାଥଙ୍କୁ ଦେଖିବି ଆଉ ଆଉ ତାଙ୍କ ଚାରି ପାଖେ ସବୁ ଠାକୁର ଅଛନ୍ତି। ତ ରାମ ଏ ଯୋଉ ରାମଙ୍କ ମନ୍ଦିର ବି ଅଛି, ହନୁମାନଙ୍କ ମନ୍ଦିର ଅଛି। ମନ୍ଦିର ଟେ ପୁରା କିନ୍ତୁ। ସେଇଠି ରଥଯାତ୍ରା ହୁଏନି ଏଇ ବର୍ଷ ଠୁ ହବ ବୋଲି କଣ କହୁଥିଲେ। କିନ୍ତୁ ସେ ପୁରା ସୁନ୍ଦର ହେଇଛି ମନ୍ଦିର ଟା ପୁରୀ ମନ୍ଦିର ଭଳିଆ ହେଇଛି।
ହୁଁ।
ମୁଣ୍ଡରେ ବାଇସଟା ପାହାଚ। ସେମିତି ହଁ।
ନାଇଁ ଆମ ଗାଁ ରେ ବି ଯୋଉ ମନ୍ଦିର ନୂଆ ହଉଛି ସେ ବି ବାଇଶି ପାହଚ ବିଶିଷ୍ଟ ହଉଛି।
ଚାରିପଟ ହେ ଥରେ ଜି ହ ରାଧାକୃଷ୍ଣଙ୍କ ମନ୍ଦିର ବି ଅଛି।
ଉଁ ହୁଁ।
ବହୁତ ସାରା ମନ୍ଦିର ଛୋଟ ଛୋଟ ଅଛି। ଆଉ ବଢିଆ ସୁନ୍ଦର ସୁନ୍ଦର ଫୁଲ ଗଛ ବି ତା ଭିତରେ ଲାଗିଛି ଆମ୍ବ ଗଛ। ସବୁ ଲାଗିଛି ବଢିଆ ସୁନ୍ଦର ଜାଗା ଟା ହେଇଛି। ଆପଣ ବି କେବେ ଆସିଲେ ଆପଣ ବୁଲିକି ଯିବେ ଥରେ ଆଉ।
ହଁ ନିହାତି ନିଶ୍ଚିନ୍ତ ଆମେ ଯେବେ ବି ସେପଟେ ଯିବୁ ଆପଣଙ୍କୁ ସହିତ ସ୍ ଇ କରିକି ଆମେ ଯିବୁ ଆଉ।
ଆଜ୍ଞା, ଆଜ୍ଞା।
ଆଉ ଏବେ କୋଉଠି ଅଛନ୍ତି ଆପଣ?
ଏବେ ମୁଁ ଏଇ ଗୋଟେ କଲେଜରେ ଜବ୍ କରୁଛି ତ ସେଇଠିକେ ଆସିଲିଣି ଆଉ।
ଓହୋ। ଆଉ ଆଜି କଣ ଖାଇଥିଲେ ସକାଳୁ?
ଏବେ ଆଉ କିଛି ମୁଁ ଖାଇଲିନି ବ୍ରେକଫାଷ୍ଟ କରିନି କରିବି ଆଉ ଟିକେ ପରେ। ସେଇଠି ଆସିଲି କରେ ବ୍ରେକଫାଷ୍ଟ।
ଉଁ ହୁଁ କଣ ବ୍ରେକଫାଷ୍ଟ ପାଇଁ ଆଣିଛନ୍ତି?
ରୁଟି, ଭଜା ଏମତି ଆଣିଛି ଆଉ। ଦେହଟା ଟିକେ ଭଲ ନଥିଲା ଗୋଡ ଫୋଡ ବିନ୍ଧା ହଉଚି ତ।
ହଁ।
ହଁ।
ଆଜି ଯୋଉ ମହରମ ପର୍ବ ଅଛି ସେଥିପାଇଁ କଣ ଆପଣଙ୍କର ଅନୁଷ୍ଠାନ ଛୁଟି ହେଇନି?
ଏ ଆମର ଛୁଟି ହେଇନି କଣ ଆମର ପିଲାଙ୍କର ଛୁଟି ଅଛି। ଆଉ ଅଫିସ୍ ଷ୍ଟାଫଙ୍କର ଖୋଲା ଅଛି, ନ୍ୟୁ ଆଡମିଶନ୍ ଟାଇମ ତ। ଆଡମିଶନ୍ କରିବାକୁ ଲୋକ ଆସଛନ୍ତି ଭିଜିଟ ପାଇଁ ଆସଛନ୍ତି। କଲେଜ ବନ୍ଦ କରିଦେଲେ ଲୋକ ଆସିକି ଫେରିକି ଯିବେ। ତେଣୁ କରିକି ଆଉ ଖୋଲା ଅଛି ଆଉ।
ହୁଁ ହୁଁ ଆପଣଙ୍କ କଲେଜରେ କେତେ ପିଲା ପଢନ୍ତି?
ଦେଢ଼ଶହ ଦୁଇଶହ ପିଲା ପଢ଼ନ୍ତି।
ଓ ହୋ ହଉ ଠିକ ଅଛି ଆଉ, ହଉ ମୁଁ ଟିକେ ଏଇ ମାର୍କେଟ ଏବେ ଯାଉଛି ମୁଁ ଆପଣଙ୍କୁ ଟିକେ ଆସିକି କଲ୍ କରୁଛି।
ଆଜ୍ଞା, ଆଜ୍ଞା ହଉ ଠିକ ଅଛି ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।